ହ୍ୟାଲୋ।
ମୋ କଥା ଶୁଭା ଯାଉଛି।
ହଁ ଶୁଭାଯାଉଛି ଆଜ୍ଞା ନମସ୍କାର।
ନମସ୍କାର।
ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା।
କଣ କରୁଛନ୍ତି।
କିଛି ନାହିଁ ଏ ଶୋଇଥିଲି ଆପଣ?
ମୁଁ ବସିଛି ଘରେ ଅଛି ଆଉ।
ଆଜ୍ଞା।
ତ ଆମେ କିଛି ଆମେ କିଛି ମୁଁ ଭାବୁଛି। ଆମେ କିଛି ସୈନିକ ଉପରେ କିଛି ଆଲୋଚନା କରିବା। ଯେହେତୁ କାହିଁକି ନା ଆମେ ସେମାନଙ୍କ ପାଇଁ ହିଁ ଏତେ ସୁରକ୍ଷିତ ଭାବରେ ଆଜି ଆଜି ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଛେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆମେ
କାହିଁକି ନା ଯେହେତୁ ମୁଁ ଏବେ କଣ କି ମୋର ଏବେ ପ୍ଲଶ ଥ୍ରୀ ସରିଛି ସ୍ନାତକ ତ ମୁଁ ମଧ୍ୟ ସୈନିକରେ ସୈନିକରେ ଜଏନ ହେବା ପାଇଁ ଚେଷ୍ଟା କରୁଛି ତ ଯଦି ମତେ ସୁବିଧା ସୁଯୋଗ ହେଲା। କହିଲେ ମୁଁ ପ୍ରାୟତ ସେଥିରେ ଜଏନ ହେବାକୁ ବହୁତ ଛକ ଅଛି କାହିଁକି ନା ସୈନିକ କେବଳ ଜଣେ ବ୍ୟକ୍ତି ନୁହେଁ। ସେ ହୋଉଚି ଜାତିର ସାହସ, ଶକ୍ତି ଶୃଙ୍ଖଳା ର ଦେଶ ପ୍ରେମର ପ୍ରତୀକ ମଧ୍ୟ ସେ ଆମେ ଯେତେବେଳେ ନିଜ ଘରେ ନିରା ପଦ ରେ ରହୁଚେ ରାତିରେ ନିଶ୍ଚିନ୍ତରେ ଶୋଇପାରୁଚେ। ଏବଂ ସ୍ଵାଧୀନତାର ସୁଖ ଉପୋଭଗ କରୁଚେ। ସେଥିରେ ଆମର ସୈନିକ ମାନଙ୍କର ମୂଲ୍ୟ ତ୍ୟାଗ ଓ ତ୍ୟାଗ ରହିଚି। କାହିଁକି ନା ସେମାନଙ୍କର ତ୍ୟାଗ ସେତିକି ଅଛି କହିକି ଆମେ ଆଜି ସୁରକ୍ଷିତ ଭାବରେ ବଞ୍ଚିଛେ।
ଆଜ୍ଞା।
ଆଉ ସେମାନେ ଯେତେବେଳେ ସେଠକୁ ଯାଆନ୍ତି ତ ସେମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗେଇ ଦେଇଥାନ୍ତି। ତାଙ୍କ ପରିବାର ମଧ୍ୟ ସେ ନିଜର ପରିବାର ସେ ନିଜର ପରିବାର ପିତାମାତା ପ ନିସନ୍ତାନ ଓ ପିରୁ ପ୍ରିୟଜନଙ୍କ ଠାରୁ ଦୂରେଇ ରହିକି ଆମର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତି। ପରପର୍ବାଣୀ ଜନ୍ମଦିନ କିମ୍ବା ଅନ୍ୟାନ୍ୟ ଖୁସିର ଅବସରରେ ମଧ୍ୟ ସେମାନେ ସୀମାରେ ନିଜର କର ତବ୍ଯ ପାଳନ କରନ୍ତି ସେମାନଙ୍କ ପାଇଁ ଦେଶ ପ୍ରେମ ପ୍ରଥମ ପରିବାର ପରେ
ଆଜ୍ଞା। ଉଁ ବହୁତ କଥା ଆପଣ ଜାଣିଛନ୍ତି ଆପଣଙ୍କର ଇଚ୍ଛା ଆ ଅ ଜାଣି ମଧ୍ୟ ବୋହୁତ ଭଲ ହେଲା କି ଆପଣ ଆମ ଦେଶ ପାଇଁ କିଛି କରିବା ପାଇଁ ଚାହୁଁଚନ୍ତି।
ଆଜ୍ଞା।
ଭଲ ଲାଗିଲା ଜାଣିକି ଆ ଆପଣଙ୍କ ଘରେ କେହି କିମ୍ବା ସାହି ପଡ଼ୋଶୀ ଭାଇ କେହି ଯାଇଛନ୍ତି, କି ଅଛନ୍ତି ସୈନିକ ହୋଇଛନ୍ତି?
ଆ ଆମର ତ ଗାଁରେ କେହି ସୈନିକ ହେଇନାହାନ୍ତି। ସେଥିପାଇଁ ମୋର ପ୍ରାୟତଃ ଇଚ୍ଛା ହୁଏ ଯେ ମୁଁ ସୈନିକ ଟେ ହେବି। ସେଥିପାଇଁ ମୁଁ ପ୍ର ପ୍ରଥମେ ଇଚ୍ଛା ପ୍ରକାଶ କରିଚି। କାହିଁକି ନା ମୁଁ ଜାଣିଛି ଯେ ସୈନିକର ତ୍ୟାଗ କେତେ ମୂଲ୍ୟ ଏବଂ ସେମାନେ ଯେତେବେଳେ ସେମାନେ ଗୋଟେ ବଡରେ ସହିଦ ବି ହେଇଯାଉଛନ୍ତି ତ ସେମାନଙ୍କୁ ଯୋଉ ପ୍ରକାର ସମ୍ମାନ ମିଳେ ତା ଠୁ ଭଲ ଅ ଉପହାର ଆଉ କିଛି ନାହିଁ।
ଆଜ୍ଞା। ସୈନିକ ଯେପରି ନିଜର ଖୁସି ସେ ଦେଶ ପାଇଁ ତ୍ୟାଗ କରି ଦେଇଥାଏ। ତାର ପରିବା ସେ କେବଳ ନିଜର ପରିବାର ନାଇ ସେ ପୁରା ଭାରତ ତ ମା ର ସମସ୍ତ ଯେତିକି ଅଛନ୍ତି ସନ୍ତାନ ସମସ୍ତଙ୍କୁ ନିଜର ପରିବାର ବୋଲି ମାନି ନେଇଥାଏ। ସେ ନିଜ ପ୍ରାଣକୁ ସେଥିପାଇଁ ଉ ଦେବା ପାଇଁ ସେ ତିଳେ ହେଲେ ଡରି ନଥାଏ କିମ୍ବା ପଛେଇ ନଥାଏ।
ଆଜ୍ଞା ସୈନିକ ମାନଙ୍କର ଜୀବନ ଶୃଙ୍ଖଳିତ ଜୀବନର ଏକ ଆଦର୍ଶ। ମାନେ ସେମାନଙ୍କର ଆଦର୍ଶକୁ ନେଇକି ଆମେ ବୋହୁତ ଅନୁପ୍ରାଣିତ ହେଇଥାଉ। ସେମାନଙ୍କ ଆଚାର ବ୍ୟବହାର ଆମଣ ଆମ ମାନଙ୍କୁ ବୋହୁତ ପ୍ରଭାବତ କରିଥାଏ।
ଆଜ୍ଞା। ସଇନ୍ ଏବେ ହଁ କୁହନ୍ତୁ?
ସମୟର ମୂଲ୍ୟ କଠୋର ଓ ପରିଶ୍ରମ ନିୟମ ପାଳନ ସହ ସେମାନଙ୍କ ମଧ୍ୟରେ ବୋହୁତ ସାହସ ଓ ଧୈର୍ଯ୍ୟ ମଧ୍ୟ ଥାଏ। ଯାଇକି ସେମାନକୁ ସେମାନଙ୍କୁ ବହୁତ ସାହସ ଯୋଗେଇଥାଏ ଏମାନ ପରସ୍ପର ମଧ୍ୟରେ ସେମାନେ ବହୁତ ନିବିଡ଼ ଭା ଭାବରେ ବାନ୍ଧି ହେଇଥାନ୍ତି।
ଆଜ୍ଞା। ଉଁମ ଆମେ ଯେହେତୁ ସାଧାରଣ ନାଗରିକ ଆମେ ସୈନିକ ମାନଙ୍କ ପ ପ୍ରତି ମଧ୍ୟ କିଛି ଅ-ଅ ଭାବନା ରହିବା କଥା ଯେହେତୁ ସେମାନେ ତାଙ୍କର ସର୍ବସ୍ୱ ତ୍ୟା ତ୍ୟାଗ କରିଦଉଛନ୍ତି। ଆପଣ ବହୁତ ସମୟରେ ଏମତି ଜାଣିଥିବେ ଆ ଯେହେତୁ ଯୋଉମାନେ ସୈନିକରେ ଯାଇଛନ୍ତି ଯୋଉମାନେ ବୋ ବୋଡରରେ ମଧ୍ୟ ର-ରହୁଛନ୍ତି କେତେବେଳେ ତାଙ୍କର ପ୍ରାଣ ଚାଲିଯିବ। କିଛି ହେଇଯିବ ତାହା ଆମେ କହିପାରିବା ନାହିଁ। ତାଙ୍କେ ତାଙ୍କର ପରିବାରକୁ ପୁରା ଦୂରେଇ ଦେଇଥାନ୍ତେ ଯେମିତି କିି ଘରେ କାହାର ମୃତ୍ୟୁ ଘଟି ଯାଉଛି କାହାର ବିବାହ ଅଛି। ହଠାତ୍ ସେମାନଙ୍କୁ ଛୁଟି ମିଳିବା ସମ୍ଭବ ମଧ୍ୟ ହୋଇନଥାଏ। ସେମାନେ ବହୁତ କଷ୍ଟ ମଧ୍ୟ କରନ୍ତି।
ଆଜ୍ଞା ଆଜ୍ଞା ଦି ଏଇ କାରଣରୁ ସେମାନଙ୍କୁ ଜାତିର ସତ୍ୟ ନାୟକ ବୋଲି କୁହାଯାଏ। ଯେ-ଯେମିତ କି ବନ୍ୟା, ବାତ୍ୟା, ଭୂକମ୍ପ, ଭୂସ୍କଳନ କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନେ ନିଜ ଜୀବନକୁ ବିପଦରେ ପ କାଇ ଲୋକମାନଙ୍କୁ ଉଦ୍ଧାରେ କରିବାରେ ଲାଗି ପଡନ୍ତି।
ଆଜ୍ଞା।
ସେମିତି ସେମାନେ ଭାରତର ସୈନିକମାନେ ସାରା ବିଶ୍ୱରେ ନିଜର ସାହସ ଓ ବୀରତ୍ୱ ପାଇଁ ପରିଚିତ।
ଆଜ୍ଞା।
ଆଉ କେବଳ ଆମେ ଭାରତୀୟ ହିସାବରେ ସୈନିକ ସ ସେମାନ ସୈନିକ ମାନଙ୍କର କଣ କି ଦେଶର ଗୌରବ ସଦା ଉଚ୍ଚ ରେ ରଖିଥାନ୍ତି। ସେମାନଙ୍କ ଯୋଗୁ ହିଁ ଆମର ଦେଶର ଗୌରବ ବହୁତ ଉଚ୍ଚରେ ରହିଛି।
ଆଜ୍ଞା। ସେମାନଙ୍କ ପାଇଁ ହିଁ ଆମେ ରାତିରେ ଶାନ୍ତିରେ ଶୋଇପାରୁଛେ। ଆପଣ ଯେମିତି କହିଲେ କି ହଁ ଆଜ୍ଞା ଆପଣ ଯେମିତି କହିଲେ କି ସ୍ଵାଧୀନତା ଉପଭୋଗ କରିପାରୁଛେ ଠିକ କଥା କହିଲେ ଆପଣ। କି ସେମାନ ଙ୍କ ଆମ ପାଇଁ ସେମାନେ ରାତ୍ରି ଅନ୍ ରାତ୍ରିରେ ଅନିଦ୍ରା ରହୁଛନ୍ତି। ତାପରେ ଗଲେ ନିଜ ପରିବାରଠୁ ଦୂରରେ ରହୁଛନ୍ତି। ଆ କେଉଁଠି ତ ଖାଇବାକୁ ସହଜରେ ମିଳେ ମିଳେନି। କେଉଠି ଅତ୍ୟଧିକ ଥଣ୍ଡା ହୋଇଥାଏ କେଉଁଠି ଅତ୍ୟଧିକ ଖରା ହେଇଥାଏ। ଖରା ବର୍ଷା ଶୀତ ସେମାନେ ସେମାନଙ୍କର କାର୍ଯ୍ୟ ଉଁ କରିଚାଲିଛନ୍ତି କେବେ ବିି ତା ସେ ମା କେବେବିି ସେମାନେ ସେଇଟାକୁ ନେଇକି କିଛି ପ୍ରତିବାଦ ମଧ୍ୟ କରିନାହାନ୍ତି।
ଆଜ୍ଞା ନିହାତି ସେମାନଙ୍କର ମନୋବଳ ସେତିକି ସୁଦୃଢ ଥିବାରୁ ହିଁ ସେମାନେ କଣ କି ଭାରତ ମାତାର ସୁରକ୍ଷା କରିପାରୁଛନ୍ତି। କରିପାରୁଛନ୍ତି। ସେମାନଙ୍କର ବଳିଦାନକୁ ଆମେ କେବେ ଭୁଲି ପାରିବା ନାହିଁ। ଆମର କର୍ତ୍ତବ୍ୟ ହଉଛି ସମନ୍ୟ ମାନଙ୍କୁ ସମ୍ମାନ କରିବା। ସେମାନଙ୍କୁ ପରିବାରକୁ ସହଯୋଗ କରିବା ଏବଂ ଜଣେ ଦାୟିତ୍ୱବାନ ନାଗରିକ ହେବା। ଆମେ ଯଦି ଆଇନକୁ ସମ୍ମାନ କରିବା ଦେଶର ସମ୍ପତ୍ତିକୁ ସୁରକ୍ଷା କରିବା। ପରିବେଶକୁ ରକ୍ଷା କରିବା ଓ ଦେଶର ଉନ୍ନତିର ନିଜର ଅବଦାନ ରଖିବା। ତାହେଲେ ସେଇ ସୈନିକ ଟି ପ୍ରତି ସତ୍ୟ ସମ୍ମାନ ହେବ।
ଆଜ୍ଞା। ଦେଶର ସୈନିକ ଯୋଗୁଁ ଆମର ଦେଶ ଖଣ୍ଡ ବିଖଣ୍ଡ ନ ହୋଇ ଏକତ୍ର ହୋଇକି ଅଛି। ଯେଶ। ହ୍ୟାଲୋ।
ହଁ ସୁପୁଛି।
ଆଜ୍ଞା ଆଉ ମୁଁ ମଧ୍ୟ ଚାହୁଁଛି। ଆପଣ ଯେଉଁ ସ୍ୱପ୍ନ ଦେଖିଛନ୍ତି କି ମାଟି ମା ର। ମାଟି ମା କୁ ରକ୍ଷା କରିବେ ଆମ ଆମ ଭାରତ ମାତା। ର ରକ୍ଷା କରିବେ ଆପଣ। ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ସାକାର ହଉ ଆପଣ ମଧ୍ୟ ଦେଶ ପାଇଁ। କିଛି କରିବେ ବୋଲି ଭାବିଛନ୍ତି। ଆପଣ କରନ୍ତୁ ଆପଣ ଆଗେଇ ଯାଆନ୍ତୁ ଏ ବାଟରେ।
ଆଜ୍ଞା ନିହାତି ଆଉ ମୁଁ ସୈନିକ ମାନଙ୍କ ଠାରୁ ଏହା ଅନୁପ୍ରାଣିତ ହେଉଛି ଯେ। ଜଣେ ସୈନିକଙ୍କ ଜୀବନ ଆମକୁ ତ୍ୟାଗ ସାହସ ଶୃଙ୍ଖଳା ଓ ଦେଶପ୍ରେମ ଓ ନି ଠାରୁ ଶିକ୍ଷା ଦେଇଥାଏ ଆମେ ସମସ୍ତେ ନିଜ ନି ଜୀବନରେ ଏହି ଗୁଣ ଗୁଡିକୁ ଅନୁସରଣ କରି ଦେଶର ଉତ୍ତମ ନାଗରିକ କହ ଏବଂ ସେମାନଙ୍କ ପରି ହେବାକୁ ଚେଷ୍ଟା କରିବା ଉଚିତ
ଆଜ୍ଞା
କାହିଁକି ନା ସେମାନଙ୍କ ବଳିଦାନ ବଳିଦାନ ପ୍ରତି ଆମେ ଯୋଉ ତାଙ୍କ ମୂଲ୍ୟ ଦଉଛେ ତାହା ବହୁତ କମ ପଡିଯାଏ ତ ତାଙ୍କ ପ୍ରତି ଯୋଉ ଆମ ଭଲ ପାଇବା ସ୍ନେହ ସମ୍ମାନ ତାଠୁ ଭଳି କିଛି ଆଉ ହେଇପାରିବ ନାହିଁ
ଆଜ୍ଞା
ଆଉ ଆମେ ଯୋଉ ସେମାନଙ୍କୁ କିଛି ମୂଲ୍ୟ ଦଉଛେ ଆର୍ଥିକ ଅବସ୍ଥା ଆର୍ଥିକ ସହାୟତା ତ ତାହା କେବଳ ଆର୍ଥିକ ସହାୟତା ଆଉ କିଛି ନୁହେଁ
ଆଜ୍ଞା ମୁଁ ଚାହୁଁଛି ଆପଣ ଯେହେତୁ ଏତେ ବଡ଼ ସ୍ୱପ୍ନ ଦେଖେଇଛନ୍ତି ଆପଣଙ୍କ ସ୍ୱପ୍ନ ସାକାର ହେଉ ଆଉ ଆପଣଙ୍କ ଏହି ଇଚ୍ଛା ବିରୁଦ୍ଧରେ ବିଷୟରେ ଜାଣିକି ମୁଁ ଆପଣଙ୍କ ପ୍ରତି ମୋ ସ ସମ୍ମାନ ବଢିଲା ବହୁତ ଭଲ ଲାଗିଲା ଆପଣଙ୍କୁ ଏଇ ଇଚ୍ଛା ବିଷୟରେ ଜାଣିକି କି ଆପଣ କିଛି କରିବାକୁ ଚାହୁଁଛନ୍ତି ହ ଆଉ ଆପଣଙ୍କ ସହିତ କଥା ହେଇକି ମଧ୍ୟ ଏ ବିଷୟରେ ବହୁତ ଭଲ ଲାଗିଲା
ଆଜ୍ଞା ନିହାତି ଆପଣ ମଧ୍ୟ ଆପଣଙ୍କ ଅନୁଭୂତି ମତେ ଜଣେଇଥିଲେ ମତେ ଆପଣଙ୍କର କଣ କି ସାହସ ଦେଇଥିଲେ ଏବଂ ଆପଣଙ୍କ ସହାନୁଭୂତି ମତେ ମୋ ମନକୁ ବହୁତ ସନ୍ତୁଷ୍ଟ କରିଛି ତ ଆପଣଙ୍କ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କ ତରଫରୁ ଆଜ୍ଞା ଆଜ୍ଞା